ହାଲୋ।
ହଁ କୁହ?
କଣ କରୁଚ?
ବସ୍ଛି।
ଖାଇସାଇଲଣି?
ହଁ ଆପଣ?
କଣ ଖାଇଲ?
ମୁଁ ମାନେ ରୁଟି ଆଉ ଭଜା।
ହୁଁ ହଁ ଏ ଗରମ ହଉଛି ରୁଟି କାହିଁ ଖାଇଲ ପଖାଳ କାହିଁକି ଖାଇଲନି?
ଖାଇବି ଆଉ ଦିପହରେ ଆଉ।
ହଁ ଦି ଦିନକୁ ଥରେ ଖାଉଛ ଭାତ?
ହଁ।
ହୁଁ ହୁଁ ଛୋଟ ମାନେ ପିଲାରା ତ ଏମତି ଦିନ ଦି ତିନି ଥର ଖାଇବା କଥା ଭାତ।
ନା ମୁଁ ଗୋଟେ ଥର ଖାଏ।
ସକାଳୁ ଉଠିବ ଆ ଅଁ ଯେତେଟଳେ ଉଠୁଚ ଆଠଟା ନଅଟା ଭିତେରେ ପଖା ଉମ୍। ପଖାଳ ତମେ ଯାହା ପୋଡାପୋଡ଼ି ଲଗେଇକି ଖାଇଦବ।
ହଁ ଦିପହରେ ଖାଇବି ଆଉ।
ଦେହ ଭଲ ରହିବ।
ହଁ।
ଆମ୍ ଆମେ ଯେତେବେଳେ ଛୁ ତମ ଛୁଆ ହେଇଥିଲୁ। ଦିନକୁ ତିନ ଆମେ ଯେ ଛୁଆ ହେଇଥିଲୁ।
ହଁ।
ଆମ ସମୟ କଥା କହୁଛି। ଆମେ ଦିନକୁ ତିନ ଥର ଚାର ଥର ପ ଭାତ ଖାଉ ସକାଳୁ ନନ ଦିନରେ। କେମତି କହିଲ ପଚାରିଲନି ତ କେମିତି ଖାଉଛ।
ସକାଳୁ ଉଠିବୁ।
ହଁ।
ସାଢେ ପାଞ୍ଚଟା ଛଅଟା ଭିତରେ ଉଠିବୁ ହେଲା।
ହଁ ହଁ।
ଚା ଟିକେ ପିଇ ଦେଇକି ଟିକେ ପାଠ ପଢ଼ି ଦବୁ ଆଠଟା ପର୍ଯ୍ୟନ୍ତ ହେଲା। ଚା ବିସ୍କୁଟ ଏମିତି ଖାଇଦେଇକି ଆଠଟା ପର୍ଯ୍ୟନ୍ତ ପାଠ ପଢିବ ତ ଆଠଟା ରେ ଗାଧେଇକି ପଖାଳ ଭାତ ଖରା ଦିନ ମଧ୍ୟ କହୁଛି। ଦିଟା ଖାଇଦେକି ଯିବୁ ଆମେ ଡେଇଁବୁ ସାଙ୍ଗ ପିଲା ମିଶିକି ଖେଳିବୁ।
ହଁ।
ଖେଳନ୍ତି ତ କା ବାଡ଼ି ଥିଲା ଲୁଚ କାଳି।
ହଁ।
ବିଶ ଅମୃତ ଗୁରେ କୁହନ୍ତି।
ହଁ।
ତମେ ଖେଳିଚ ଏରା?
ହଁ ବିଷ ଅମୃତ ଖେଳିଛି। ତାପରେ ଲୁଚ କାଳି ଖେଳିଛି। ଆଉ କିଛି
ସେ ସେରା ଆମେ ଖେଳିବୁ ତାପରେ ଆସିବୁ ଦଶଟା ବେଳକୁ ଫେରେ। ହେ ରେ କୁତୁରା ହେଇଥିବେ ଗାନ୍ଧେଇ ପଡ଼ିବୁ ଟିକେ ଢାଳିହେଇପଡୁ ପାଣି। ଢାଳି ହେଇପଡ଼ିବୁ ଫେରେ ଖାଇଦବୁ ହେଲା। ତାପରେ ଟିକେ ଖେଳ ଛୁଟିରେ ବୁଲିବୁ। ଆଉ ଖେଳିବୁନି, ଖାଲି ବୁଲିବୁ ସାଙ୍ଗସାଥି। ସେଇଟି ଏ, ସେ ଛାଇ ମୁଳେ ବୁଲିବୁ, ନହେଲେ କାଆ ବାଡି ଛାଇରେ ଖେଳିବୁ। ନହେଲେ ଲିଲିଲି ଲିଷ୍ଟ ଯୋଡ଼େ ନାହିଁ ଗୋଟେ।
ହଁ, ହଁ, ହଁ, ହଁ, ହଁ।
ସେଇ ଖେଳ ଟା ଆମେ ବି ଖେଳୁ, ସେ ଛାଇ ସେତିକିବେଳେ। ତାପରେ ଆସିବୁ ଘରକୁ। ବାପା-ବୋଉ ଖାଉଥିବେ, ତାଙ୍କ ସହିତ ଘରେ ମିଶିକି ଖାଇବୁ। ଗୋଟେ ବେଳକୁ ହେଲା।
ଆଜ୍ଞା।
ଗୋଟେ ବେଳକୁ ଖାଇବୁ ଫେରେ ଉଠି ଶୋଇପଡିବୁ। ଆ ଖରାଦିନ, କିଏ ତ ବାହାରିବେନି ଖରାବେଳେ ନା।
ହାଁ।
ଶୋଇଥିଲୁ ଉଠିବୁ ଚାରିଟା ବେଳକୁ। ଆ ଖରାଦିନେ ହେତେଳକୁ ଆମର କିଛି ନ ସମସ୍ତଙ୍କ ଅସୁବିଧା ଥିଲେ। ଆଉ ଜଳିଖିଆ ଖାଇବାକୁ ଭଲ ଲାଗେନି। ପଖାଳ ଭାତ, ଆମ୍ବ। ଯାହା ଭଜାଭଜି ଥିବ, ତାପରେ ଖାଉ। ଫେର୍ ଯୋଉ ଆମେ ବ୍ୟାଟ ବଲ ଖେଳିବା ପାଇଁ। ଯିବୁ, ଆସିବୁ। ସନ୍ଧ୍ୟା ବେଳେ ଯାଇକି, ସନ୍ଧ୍ୟା ଛଅଟା। ସାତଟା ଏମିତି ହବ, ଆସି ଘରେ ପହଞ୍ଚିବୁ। ତାପରେ ଧୋଇଧୁଆ ହବୁ। ତାପରେ ଆମେ ପାଠ ପଢିବୁ ଆଉ। ରାତିକି ରୁଟି କି ଭାତ, ଯାହାଲେ ଖାଇବୁ ଆଉ। ପଖାଳ ଖା, ଦେହ ସୁସ୍ଥ ରହିବ।
ହଁ।
କି ଭଜା, କହୁନା। କଣ କହୁଥିଲ?
ନା, ମାନେ କୁଆଡ଼େ ଯିବାର ଅଛି?
ନା ଉଁ ଯିବାର ନାହିଁ। ଅ ଦେଖାଯାଉ ଚାରିଟା ବେଳେ ଅପରାହ୍ନ ସମୟରେ ଦେଖିବା ଆଉ। ପାଗ ଯଦି ଭଲ ଦେଲା, କୁଆଡ଼େ ଯିବା ଟେ, ବୁଲି ବଜାର ଆଡ଼େ ଆଉ।
ଆଜି ରୁଟ୍ କି ଭଜା ଆଜି କରିଥିଲ, ମୋ ମା?
ମାମା ଅଛି, ମାନେ ମିକ୍ସ୍ ଭେଜ୍‌ ତରକାରୀ।
କଁ କଁ ପରିବା ପକେଇଥିଲେ?
ତ କଖାରୁ ତାପରେ ଏ ନାଇଁ ପୁଟଳ, ଆଳୁ ମିକ୍ସ କରିକି ତମକୁ ପଠେଇଲି ସେଇଟା ପନିର୍ ଟିକି।
ଓହୋ ମାମାଙ୍କୁ ରୋଷେଇରେ ସାହାଯ୍ୟ କର?
ହଁ, ବେଳେବେଳେ।
ହୁଁ ହୁଁ! ଏକା ଏକା ଖାଇଦେଲ ଆମକୁ ଦେଲନି।
ସେଆ କେବେ ଆସ ଦେବି ଆଉ।
ହୁଁ ହୁଁ! ପେଟ ଟାଣିବ ନଦେଲେ।
ହା, ହା, ହା। ହୁଁ ସେଇଟା ସତ କଥା।
ଆଜି ରାତିରେ ପେଟ ଟାଣିବ ଆଉ।
ହୁଁ!
ବାସି ରୁଟ୍, ନା ବାସି ରୁଟି ଦେହ ପାଇଁ ଭଲ ଯେ, ଜାଣିଚ ନା ନାଇଁ?
ହଁ!
ବୈଜ୍ଞାନିକମାନେ କୁହନ୍ତି ବାସି ରୁଟି ଖାଇବା କଥା ବି।
ଆଉ ବାସି ପଖାଳଟା ବି ଦେହ ପାଇଁ ଭଲ।
ହଁ କିନ୍ତୁ ଗୋଟେ ତାର ଇଏ କଣ ହେଲା ବଦ ଗୁଣ ପଖାଳ ଭାତର। ଯଦି କାମ ନ କଲ କାମ କର ବା ନକର ପଖାଳ ଭାତର ପେଟ ବାହାର କରିଦବ। ମୋଟା ଆଣ୍ଟି କରିବ। ନା ଶେତୁ ସାର୍ ସେଥିରେ ରହୁଚି ନା।
ହଁ!
ତମେ ଲଙ୍କା ଖାଅ?
ନା ନା।
ସେଇଥିପାଇଁ ରାଗ ନାହିଁ ପୁରା ଶାନ୍ତ ଆଉ।
ପଖାଳରେ ଗୋଟେ ପଖାଳରେ ଗୋ ଟେ ଲଙ୍କା।
ଓହୋ ଦହି ପଖାଳ କେବେ ଖାଇଚ ନା ଖାଇନ?
ହଁ ସେଇଟା ମୋର ମାନେ ଭଲ୍ ଲାଗେ ମୋତେ ଖାଇବା ପାଇଁ।
ଦହି ପଖାଳ କେମିତି ଖାଆନ୍ତି କହିଲ ଟିକେ ତୁ?
ଦହି ପଖାଳ କେମିତି ଖାଆନ୍ତି? ଫାଷ୍ଟେଳ ପ ମାନେ ଭାତ ଆଣନ୍ତି ତାପରେ ଦହି ତାପରେ ଟିକେ ଛୁଙ୍କ ଦିଅନ୍ତି ସେଥିରେ ଲୁଣ ଲଙ୍କା ମଣ୍ଥିକି ଖାଆନ୍ତି।
ଆ ଜାଣିଚ ଆଉ। ଆ ଭେସୁଆଁ ପତ୍ର ପକାନ୍ତିନି ଧଣିଆ ପତ୍ର ପକାନ୍ତିନି।
ସେଇଟା ମାନେ ଉଁ ଯାହାକୁ ଯେମ୍ତି ପସନ୍ଦ।
ତମେ ଥରେ ଘିଅ ପଖାଳ ଖାଇବ ଟିକେ?
ଘିଅ ପଖାଳ!
ମାନେ ପଖାଳ ଭାତରେ ଘିଅ ପକେଇକି।
ଭଲ ଲାଗିବ?
ଝାଡ଼ା ହେଇଯିବ।
ତା ବୋଲି କଣ, ତମେ ଚାହୁଁଚ ମତେ ଝାଡା ହେଇଯିବ ବୋଲି।
ନା ନା। କଣ ଢଗ ଅଛି ମନେ ପଡୁନି, ମହାପ୍ରଭୁଙ୍କ ଇଏ ନେଇକି କଣ ସେ ଢଗର ମନେ ପଡୁନି, ମୁଁ ତାକୁ କଲ୍ ବୋପାକାଳେ ଖାଇଥିଲୁ କିରି ଖିଚିଡି, ନା କଣ ଘିଅ ପଖାଳ ଜଗନ୍ନାଥ ଖାଉଚନ୍ତି। କିନ୍ତୁ ଆମେ ଖାଇଲେ ଆମ ଦେହ ଖରାପ ହେଇଯିବ, ଦେହ ଅସୁସ୍ଥ ହେଇଯିବ। ଏଇ ଖରାଦିନେ ହାଲୋ, ମୁଁ କହିଲି ଖରା ଦିନେ ଜଗନ୍ନାଥଙ୍କର ରା ରାତିରେ ଘିଅ ପଖାଳ ଭୋଗ ଲାଗେ। ମଲ୍ଲି ଫୁଲିଆ ଭୋଗ ମଲ୍ଲି ଫୁଲିଆ ପଖାଳ ଭଲ ଲାଗେ ଆଉ ଭୋଗ ଲାଗେ। ଆଉ ଦି ତିନି ପୁରା ପଖାଳ ଏମିତି ଅଛି ଭୋଗ ଲାଗେ, ପୁରୀରେ। କିଏ ଜଣେ କହୁଥିଲା, ଘିଅ ପଖାଳ ଖାଇଲେ ଆମ ଦେହ ଖରାପ ହେଇଯାଏ ବି।
ଅବିଅସ୍ଲି୍ ଘିଅଟାରେ ପଖାଳ କେମିତି ଖାଇବ?
ନା ଅଛି ନା, ଖାଉଚନ୍ତି ନା, ଲୋକ ଖାଉଚନ୍ତି।
ହଁ।
ଦେଶୀ ଗୁଆ ଘିଅ ଖାଅ ନା, ଖାଅନି ତମେ?
ମୁଁ ମାନେ ଡାଲମାରେ ଘିଅ ପକେଇଥିଲେ ଖାଏ, ଭାତରେ ବି ଖାଏ। ଅଧିକ ଭଲ, ଅଧିକ ଭଲ ଲାଗେ ଡାଲମାରେ ଗୁଆ ଘିଅ ପକେଇକି ଖାଇବା ପାଇଁ।
ଉଁ ଉଁ ଡାଲମାରେ କେମିତି ପକେଇକି ଖାଅ ମ?
ଅ ଛୁଙ୍କଟା ଦେଲା ପରେ, ସେଥିରେ ଗୁଆ ଘିଅ ପକେଇଦବ।
ଛୁଙ୍କରେ ଗୁଆ ଘିଅ ପକେଇ ଖାଅ।
ହଁ ମାନେ, ଛୁଙ୍କ ଦିଆ ହୁଏ ନା ଡାଲ୍ ମାରେ। ହଁ ତାପରେ ଗୁଆ ଘିଅ ଟିକେ ପକେଇଦବ ଗୋଳେଇ ଦବ ପୁରା। ତା ସ୍ମେଲ୍, ମାନେ ଖାଇବାକୁ ବହୁତ ଭଲ ଲାଗେ, ହଁ।
ହଁ, ଏଇଟା ମୁଁ ତମର ପାଖକୁ ପ୍ରଥମେ ଶୁଣିଲି ଯେ, ଡାଲ୍ ମାରେ ଗୁଆଗିଆ ପକେଇ ଖାଆନ୍ତି।
ହଁ।
ଅରୁୱନ୍ ରେ ପକାଇ ଖାଆନ୍ତି, ମୁଁ ଜାଣିଚି। କିନ୍ତୁ ପ୍ରଥମ କଥା ତମଠୁ ଶୁଣିଲି ଯେ
ଡାଲ୍ ମାରେ ଗୁଆଖିଆ ପକେଇକି ଖାଆନ୍ତି, ଗୁଆଗିଆ ଫୁଟାନ୍ତି ଜାଣିଚି କିନ୍ତୁ ଖାଆନ୍ତି ପଛ୍ ଫୁଟାହୁଏ ମୁଁ ଆଉ ଜାଣିନି, ତ ଭଲ ଲାଗିବ?
ପୁଅ
ତମ ଆଡ଼େ ମଶା ଅଛନ୍ତି ନା ନାହାଁନ୍ତି?
ମଶା ଏମିତି କିି କୋସ୍ଚିନ୍, ମଶା ସବୁଆଡେ ଅଛନ୍ତି।
ନାହାନ୍ତି ଯଦି କହୁନା, ଆମର ଦି ଚାରି ଚାରି ପାଞ୍ଚତା ପଠେଇଦେବି ମୁଁ, ତୁ ତୁମ ଆଡେ।
ନା ନା, ତମକୁ ଯଦି ଦରକାର୍, ମୁଁ ତମକୁ ପଠେଇଦେବି, ମୋ ଘରୁ ନେଇକି।
ଆଣିକି ପଠେଇଦେଲ ଟିକେ, ପଠା ନହେଲେ ନିଅ, ଯାହା କରୁଚ କର।
ହଉ ଠିକ୍ ଅଛି, ତାହେଲେ ତମକୁ ମଶା ଦରକାର ନା, ହଉ ଠିକ୍ ଅଛି ମୁଁ ପଠେଇଦେବି ତମ ଘରୁ
ମସା ମାଛି ନବ?
ନା ତେ କିଛି ଦରକାର ନାହିଁ।
ବେଙ୍ଗ?
ଆହା ହି ହି ମତେ କିଛି କିଛି ଦରକାର ନାହିଁ।
ନା ବେଙ୍ଗ ଡରୁଛ?
ଏ ନା ନା କାହାକୁ ଡରିନି।
ଜିଟିପିଟି।
ମୋ ଘରେ ବହୁତ ଅଛନ୍ତି ନବ କି?
ଆମର ଅଛନ୍ତି ଯେ ମୁଁ କଣ ନବଯଦି କହୁନ ଦେଇଦେବି।
ନା ମୋ ଘରେ ବି ବହୁତ ଅଛନ୍ତି ଯଦି କହିବ ହେଲେ ପାର୍ସଲ କରିଦେବି।
ତାଙ୍କ ଆଧାର କାର୍ଡ କରିକି ଯଦି ଦବ ଦିଅ ନେଇକି ଯିବି।
ହଁ ତାଙ୍କର ଆଧାର କାର୍ଡ ପାନ କାର୍ଡ ଅଁ ରାସନ କାର୍ଡ଼ ସବୁ ବନେଇକି ତମକୁ ପଠେଇଦେମି ହେଲା।
ହଉ।
ଆଉ ଯଦି ହବ ସ୍କୁଲରେ ବି ଆ ଆ ଆଡମିସନ କରେଇକି ତାଙ୍କୁ ପଠେଇଦେବେ। ତମକୁ ଆଉ ପଢେଇବାକୁ
ହଁ ଠିକ ଅଛି ହଉ ମୁଁ ରଖୁଚି।
ହଉ ଠିକ୍ ଅଛି ଧନ୍ୟବାଦ ଜୟ ଜଗନ୍ନାଥ।
ଧନ୍ୟବାଦ ଜୟ ଜଗନ୍ନାଥ।
ହୁଁ।